ହ୍ୟାଲୋ?
ହ୍ୟାଲୋ?
ହଁ।
ଆଉ କଣ କରୁଥିଲେ?
ଏଇ ବସିଛି ଆଉ।
ଅ ହଁ।
ରୋଷେଇ ସାରିକି ବସିଛି ଆଉ।
ଓହୋଃ, ଏଇ ଆମର ଛୁଆଙ୍କର ଦେହ ଟିକେ ଖରାପ ହେଇ ଯାଇଥିଲା ତ। ଥଣ୍ଡା ଜର ଛାଡ଼ୁ ନଥିଲା। ମେଡ଼ିକାଲ ରେ ଯାଇଥିଲୁ।
ହଁ।
ଯାଇଥିଲୁ ଯେ
ଡାକ୍ତର କଣ କହିଲେ?
କହି ଯୋଉ କଣ କହିଲେ ଯୋଉ ଥଣ୍ଡା ଜର ଛୁଆଙ୍କୁ ଯୋଉ ନ ଛାଡିବାର ସେ ଯୋଉ ଯେତେବେଳେ ଝାଡ଼ା ବାନ୍ତି ଯୋଉ ହଉଛନ୍ତି। ଛୁଆ ଡକ୍ଟର କହିଲେ ତମ ଛୁଆଙ୍କୁ ସବୁ କଣ ଖାଇବାକୁ ଦଉଛ।
ଓ ହୋ।
ହଁ। କଣ ଖାଇବାକୁ ସବୁ ଦଉଛ ଯେ ମୁଁ କହିଲି ଆଉ ଛୁଆ କେତେବେଳେ ଏ ମାଂସ ପାଇଁ ଖାଉଛ ମାନେ ଜିଦି କରୁଛନ୍ତି ଆମେ ମାଂସ ତରକାରୀ ଖାଇବୁ।
ହୁଁ।
ଆମେ କୁରୁକୁରି ଖାଇବୁ।
ହୁଁ।
ହଁ। ଏଠୁ ଡାକ୍ତର କହିଲେ ଏ ସବୁ ଯୋଉ ଛୁଆଙ୍କୁ ଦଉଛ ଏରା ଭଲ ଅଭ୍ୟାସ ନୁହେଁ ଏରା ଦେହ ପାଇଁ ହଉଛି କ୍ଷତି ସେ ସେଥି ଲାଗି ତାଙ୍କ ସେ ଯୋଉ ଝାଡ଼ା, ବାନ୍ତି, ଜର ସେଇ କାରଣରୁ ହଉଛି।
ଓ ହୋ ଏଇ ଖାଦ୍ୟ ଟା ଠିକ୍ ନୁହଁ ଆଉ ପିଲାଙ୍କ ପାଇଁ ଆଉ ସମସ୍ତେ ପାଇଁ ବଡ଼ଙ୍କ ପାଇଁ।
ହଁ ସେ କହିଲେ ପିଲାଙ୍କ ପାଇଁ ଠିକ୍ ନୁହଁ ସେ କହି କହିଲେ ଲେ ତମେ ଯୋଉ କୁକୁଡା ମାଂସ ଦଉଛ। ଯୋଉ ବ୍ରଏଲର ଆଣିକି।
ହୁଁ।
ସିଏ ବି ଦେହ ପାଇଁ ବହୁତ୍ ଖରାପ।
ହୁଁ।
କଣ ପାଇଁ ନା ଆମର ଯୋଉ ଆମର ଯୋଉ ଦେଶୀ କୁକୁଡ଼ା ଟା
ହଁ।
ସେଟା ଆ ମାନେ ତାର ଓଜନ ହବାକୁ ହେଲେ ତାକୁ କେଜି ଟେ କି ଦି କେଜି ଓଜନ ହବାକୁ ହେଲେ ତାକୁ ଛଅ ମାସେ ଆଉ ଆଠ ମାସେ ଲାଗିଯାଏ।
ଆଚ୍ଛା ଆଚ୍ଛା।
ଆମ ଘରେ ଯୋଉଟା ରଖୁଛେ ଆଉ ସେମାନେ କଣ ବେ ବେପାରୀ ମାନେ କଣ କରୁଛନ୍ତି ନା ସିଏ ସେଇ ବ୍ରଏଲର କୁକୁଡ଼ା କୁ ଆଁ କଣ କରୁଛନ୍ତି ସେ ଚାଳିଶି ଦିନରେ ମାନେ ଦି କେଜି ଠୁ ଉପର ଓଜନ ଟା ତାଙ୍କର ଆସୁଛି।
ଇଞ୍ଜେକ୍ସନ ଦେଇକି ତାକୁ କେମିକାଲ ଦେଇକି ତାକୁ ଏଇ ସବୁ ତାର କରୁଛନ୍ତି ନାଇଁ କି ବଢ଼େଇ ଦଉଛନ୍ତି ଓଜନଟାକୁ। ହୁଁ।
ଏଇଟା ଆମର କଣ ଦେଶୀ କୁ ଦେଶୀଟା ଆମର କଣ ସେଇଟା ପ୍ରକୃତିର ହେଇଟା ଗୋଟେ ନିୟମ ତାର ନା। ଆମର ଛଅ ମାସେ ଆଠ ମାସେ ତାର ଲାଗିବ ବଢ଼ିବାକୁ ଓଜନ ଟା।
ହଁ।
ଆଉ ଏମାନେ ଯୋଉ କେମିକାଲ ଦେଇକି ଆଉ ଆଣ୍ଟିବାଟିକ ଇଞ୍ଜେକସନ୍ ଯୋଉ ଦଉଚନ୍ତି।
ହୁଁ।
ସେ ଚାଳିଶ ଦିନର କୁକୁଡ଼ା କୁ ତାକୁ କରିଦଉଛନ୍ତି ଦି କେଜି ଉପରେ ତିନି କେଜି ପାଖାପାଖି ପଳେଇ ଆସୁଛି ଆଉ। ସେ ଏଇ ସବୁ କହିଲେ କହିଲେ ସେଥିଲାଗି ଆମେ ସେଇଟା ହଉଛି ସ୍ଲୋ, ମାନେ ହେଇଟା ଛୁଆଙ୍କୁ ତମେ ଯୋଉଟା ଦଉଛ ଖାଇବାକୁ ହେଇରା ବିଷୟ ନା ଆଉ।
ହୁଁ।
ଆଉ ତମେ ଛୁଆଙ୍କୁ ଦବା ସେଟା ଟିକେ ବନ୍ଦ କର। ଛୁଆଙ୍କୁ ଯଦି ସୁସ୍ଥ ରଖିବାକୁ ଚାହୁଁଛ ସେ ଜିନିଷଠୁ ଟିକେ ଦୂରେଇକି ରଖ। ଡକ୍ଟର କହିଛନ୍ତି ମାନେ ତାଙ୍କ କଥା କଥା ମାନ।
ହଁ, ସେ ସେଇଟା କହିଲେ ଆଉ।
ହୁଁ।
ଆଉ କହିଲେ, ଯଦି ହବ ତମେ ଛୁଆଙ୍କୁ ଚୁନା ମାଛ ବି ଆଣିକି ଦେଇପାର। ଛୁଆ ଖାଇବେ। ଏଇଭଳି ସବୁବେଳେ ଛୁ କହିଲେ ଚୁନା ମାଛ।
ହୁଁ।
ଚୁନା ମାଛ ଯଦି ତମର ମିଳୁଛି ଚୁନା ମାଛ ଆଣିକି ତାଙ୍କୁ ଦିଅ।
ହୁଁ।
ଆଉ ସବୁବେଳେ ତମେ ଯୋଉ ଛୁଆଙ୍କର ଜିଦି ସବୁ ପୂରଣ କରୁଛ। ସବୁଦିନି ଆମେ ଖାଇବୁ ମାଂସ। ଆଉ ସେ ମାଂସ ଟା କଣ ଖାଇଲେ। ଛୁଆ ମାନେ କଣ ସେଇ ଯୋଉ ବେଶୀ ଟିକେ ମୋଟା ଗ୍ରୋଥ ହେଇଯାଉଛନ୍ତି।
ହୁଁ।
ହଁ। ସେଇଯୋଗୁ କହିଲେ ଏମିତି ଆଉ।
ହୁଁ। ଆଉ ତମେ ତମ ଛୁଆଙ୍କୁ ଫୁଣି ଦଉଛ ସେଇ ଚିକେନ ଏ ମାଂସ।
ହଁ ମୋ ଛୁଆ ଭାରି ପ୍ରିୟ ଚିକେନ ବୁଝିଲକି।
ହଁ।
ଆଉ ସିଏ ମୁଁ ଜାଣିଛି ଏ ସବୁ କ୍ଷତି କରେ।
ହଁ।
ଖାଲି ଛୁଆ ମାନୁନାହାନ୍ତି ବୋଲି ଜବରଦସ୍ତିଆ ଦବା କଥା। ଏଥର ଭାବୁଛି ଦୁରେଇବି ବୋଲି ତାଙ୍କୁ ସେଇ ଜିନିଷରୁ ଆଉ।
ହଁ
ବର୍ଷା ଦିନ ବି ହେଲାଣି ସେ ଆହୁରି ଡେଞ୍ଜର ପିଲାଙ୍କ ପାଇଁ।
ହଁ ସେ ସେଠି କହିଛନ୍ତି ଏଇ ବର୍ଷା ଦିନ ଆସିଲା ଛୁଆ ମାନଙ୍କୁ ଦବନି। ତାପରେ ସେ ଯୋଉ ମାଛି ଆମର ବସୁଛନ୍ତି।
ହଁ।
ଛୁଆଙ୍କୁ କହିଲେ ଖାଦ୍ୟ ଦେଲା ବେଳେ ଯେମିତି ସବୁ ଖାଦ୍ୟକୁ ଘୋଡେଇକି ରଖି ରଖିବ। ଆଉ ବର୍ଷା ଦିନେ ଏଇ ଛୁଆଙ୍କର ଏଇ ସବୁ ବାହାରିବ ଏମିତି କିଏ ଝାଡା ହଉଛି। କିଏ ବାନ୍ତି ହଉଛି, କାହାର ଜ୍ଵର ଛାଡୁନି।
ହୁଁ
ହଁ।
ଆଉ।
ଆଉ ବେଶୀ ଛୁଆଙ୍କୁ ଅଣ୍ଡା ଠାରୁ ଦୂରେଇକି ରଖିବ ଅଣ୍ଡା କେତେବେଳେ ଦବ ସେମିତି ମଝିରେ ମଝିରେ। କିନ୍ତୁ ସେ ଏଇ ଯୋଉ ମାଂସ ଯୋଉ ଖାଉଛନ୍ତି କୁକୁଡା ମାଂସ ବଏଲର। ଏରା ଟିକେ ଦୂରେଇବ ଆଉ, ନହେଲେ ଏମିତି ସବୁବେଳେ ମେଡିକାଲ୍ ଛୁଆଙ୍କୁ ଧରିକି ଧାଉଁଥିବ ଆଉ।
ନାଇଁ ଆଗକୁ ବି ସେ ବଡ ବିପଦର କାରଣ ନା କି? ଆଗକୁ ସିଏ ପିଲାଙ୍କର ସବୁ ରୋଗ ହବାର ସମ୍ଭାବନା। ହାର୍ଟ ଆଟାକ୍ ବେଶୀ ହଉଛି ସେଇଥିପାଇଁ। ବେଶୀ ଆମର ଏଇ ଯୋଉ ଚର୍ମ ରୋଗ ଗୁଡ଼ାକ ସିଏ ହଉଛି ଏବେ ତ କିଡିନି, ଫୁସଫୁସ୍ ଏସବୁକୁୁ ଧରିଲାଣି।
ହଁ।
ଦୁନିଆ ଆସ୍ତେ ଆସ୍ତେ ବିଷମୟ ଆଡକୁ ଗଲାଣି କଣ କରିବା ଯୋଉ ଜିନିଷଟା ପା ଟିକେ ସ୍ଵାଦ ଲାଗୁଛି ସେଇ ଜିନିଷ ହିଁ ଖରାପ। ପରିବା ବି ପରିବା ପତ୍ର ବି ଦେଖୁନ କେମିତି କେମିକାଲ ଦେଇକି ସବୁ ହଁ, ଶୁଖିଲା ପଚା ପରିବାକୁ ସେ ତାଜା ପରିବାରେ ବନେଇ ଦଉଛନ୍ତି ଓଡିଶା ତ ଏଇଭଳିଆ ହେଲାଣି ବାହାର କଥା କଣ କହିବା।
ନା କଣ ଖାଇବା, କେମିତି କଣ ବଞ୍ଚିବା, ଆଉ ଛୁଆଙ୍କୁ କଣ ବଞ୍ଚେଇବା।
ସେଇ କଥା ସେଇ ଯୋଉ ବଇଲର କଥା କହୁଛନ୍ତି ତା ଯୋଗୁ ଯଦି ଏତେ ହଉଛି ସେଇ ଜିନିଷ ଟାକୁ ବନ୍ଦ କରିଦିଅ ଯଦି ଆମେ ଆଉ ଖାଇବାକୁ ପାଆନ୍ତେନି କି ଖାଆନ୍ତେନି, ଆଉ ସେ ତ ଆସୁଛି ମାନେ ମନ ହଉଛି ନାଇଁ ସବୁଠି ସବୁ ଜାଗାରେ ମିଳିଯାଉ କିଛି ଜୋଉ ବି ଦେଖିବ ହାତେ ଦି ହାତେ ଜାଗାରେ ସିଏ ମିଳିଯାଉଛି ହାତ ପାହାନ୍ତାରେ ଆଉ ତେଣୁକରି ଆମେ ଖାଉଛେ ଆମ ଇଛା ନଥିଲେ ବି ଖାଇକି ରୋଗ ବାଗରେ ପଡ଼ୁଛେ। ଆମେ ତ ଯାହା ଯାହା ଆମ ଛୁଆଙ୍କର ଲମ୍ବା ଭବିଷ୍ୟତ ତ ସେ ଛୁଆ ଏଥିରେ ଆକ୍ରାନ୍ତ ହଉଛନ୍ତି।
ହଁ।
ଆଉ ତମେ ବି ସେଇୟା କରିବ ଛୁଆଙ୍କୁ ବି ଜିଦି ହି ପୂରଣ କରିବନି ଏଇ ଆମେ ମାଂସ ଖାଇବୁ।
ହଁ, ମୁଁ ତ ଚେଷ୍ଟା କରେ ସବୁବେଳେ ତାଙ୍କୁ ସେଇଦିନ ରୁ ଦୂରେଇ ରଖିବା ପାଇଁ।
ହଁ। ତମର ସେଠି ଚୁନାମାଛ ବି କ୍ରି ହଉନି
ହଁ, ଆମର ସବୁ ଜିନିଷ ମିଳୁଛି ପୋଖରୀରେ ମାଛ ମିଳୁଛି। ସବୁ ପିଲାମାନେ ଚୁନାମାଛ ପ୍ରତି କଣ୍ଟା ବାହାରେ ତ ଦେହ ପାଇଁ ଭଲ। ଛୋ ଛୋଟ ଛୁଆ ସିଏ କଣ ଜାଣନ୍ତି ଉପରକୁ ଯାହା ଚିକ୍ ଚିକ୍ ଦେଖାଯିବ ସେଇ ଜିନିଷକୁ ଗ୍ରହଣ କରିବେ।
ହୁଁ।
ଆଉ ସେ କଣ୍ଟା ପାଇଁ କେବଳ ଟିକେ ଖାଇବାକୁ ଭଲ ପାଆନ୍ତିନି।
ହଁ। ଆଉ ତମର ତ ଏଠି ପୋଖରୀ ଅଛି ଭଲ ମାଛ ଇଏ ଯଦି ଆମ ପାଇଁ ପଠେଇ ଦିଅନ୍ତ ଛୁଆଙ୍କୁ ହେଲେ ଦିଅନ୍ତୁ ଆଉ ସେ ମାଂସ ପ୍ରତି ଆଉ ଆଗ୍ରହ କରନ୍ତେନି।
ପାଖ ହେଇଥିଲେ ପଠେଇ ଦେଇଥାନ୍ତି ଟିକେ ଦୂର ହଉଛି ତ ତମର କିଏ ଆସିକି ନେଇପାରିବ ଯଦି କୁହ
ମିଳୁଛି ବାରି ଅନୁସାରେ
ହଁ।
ହୁଁ।
ଦେଶୀ ମାଛ ଟା ଦେବା ପାଇଁ ଭଲ ଆଉ।
ହଁ।
ହୁଁ
ଆଉ।
ଆଉ ତାହେଲେ ଆଜି ରୋଷେଇରେ ତାହେଲେ ତମର ହେଇନଥିବ ଆଜି ମାଂସ ତ
ନାଇଁ ନାଇଁ। ଆମର ଆଜି ଆଇଁଷ ବ ବନ୍ଦ ହେଇଛି। ଆମର ଆଜି ଛତୁ କରା ହେଇଚି କାଲି ଗାଁ ଯାଇଥିଲେ ତ ଆମେ ଟିକେ ବାହାରେ ରହୁଚୁ ଛୁଆ ପାଠ ପଢା ପଢି କରିବେ ବୋଲି। ଆଉ କାଲି ଗାଁରେ କାମ ଥିଲା ଗାଁକୁ ଯାଇଥିଲେ ସେଠି ଆମର ଛତୁ ଚାଷ ଭଲ ହୁଏ।
ହଁ।
ଆଉ ମୁଁ କହିଥିଲି କି ଆସିଲା ବୁଳୁ ବଜାରରୁ ଟିକେ ଛତୁ ନେଇକି ଆସିଥିବ। ଟିକେ ଶସ୍ତା ରେ ମିଳେ।
ହଁ।
ଛତୁ ଟିକେ ନେଇ ଆସିଥିଲେ ଛତୁ ନେଇ ଆସ୍ ଥିଲେ ଆଉ ତାକୁ ଆଜି ଆମର ରାତି ହେଇଗଲା ତ ସିଏ ଆସିଲେ ଆଉ କରିନଥିଲେ ଫ୍ରିଜରେ ରଖିଦେଇଥିଲେ। ତାକୁ ଆଜି କରିଚି ଆଉ। ସେଥିପାଇଁ ଆଜି ଆମର ଆ ଆମିଷ କରିନୁ।
ଓହୋ ଛତୁଟା ବି ଭଲ ଆଉ। ଛୁଆ ଆଉ ଖାଇବେନି ମାଂସ ଆଡ଼କୁ ଆଗ୍ରହ କରିବେନି ଆଉ।
ହଁ।
ଉଁ ହୁଁ ଆଉ ଡାକ୍ତରଙ୍କ କଥା ତ ଏମିତି ଶୁଣିକି ଯା ହଉ
ହଁ ଯା ଅ ମନ ହଉନି ଆଉ ମାନେ ହେ ତାଆଡେ ଆଗ୍ରହ ହଉନି ଆମେ କଣ ସବୁ ଜିନିଷ ଜାଣିଛେ କି ସଚେତନ ତା ଅଭାବରେ ଏଇ ସବୁ ହଉଛି।
ହଁ।
ଯାହା ହଉ ସେ ସଚେତନ କରଉଛନ୍ତି ଏଇଟା ଗୋଟେ ବଡ କଥା। ଆଜିିକାଲି ଉଁ ଉଁ ସୋସିଆଲ ମିଡିଆ ରେ ଏଇ ସବୁ ଜିନିଷ ଆସୁଚି ବୋଲି ଟିକେ ମଣିଷ ସବୁ ଜିନିଷ ଟିକେ ଜାଣିବାକୁ ପାଉଛି।
ହଁ।
ଡକ୍ଟରଙ୍କ କଥା ସମସ୍ତିଙ୍କ କଥା।
ହଁ। ତାହେଲେ ବା ଆଜି ଠାରୁ ଆଉ ଛୁଆଙ୍କୁ ଆମେ ଆଉ ଦବାନି ଆଉ।
ନା ଦବାନି।
ହୁଁ। ଆଉ ଦେଶୀ ଯୋଉଠି ମିଳିବ ଚୁନା ମାଂସ ଟିକେ ଆଣିକି ତାଙ୍କ ଛୁଆଙ୍କୁ ଦବା ପଛିକା ଏ ଆଉ ଏ ଦବାନି। କାରଣ ସେଇଥେ ଯୋଉ କେମିକାଲ ମିଶଉଚନ୍ତି ଶୁଣିଲା
ହୁଁ ହୁଁ।
ତାହେଲେ ତମକୁ ବି ଭଲ ଲାଗିଲା ନା କଥା ଟା।
ହଁ ଭଲ ଲାଗିବନି ଗୋଟେ ଡକ୍ଟର ପରାମର୍ଶ ଦଉଚନ୍ତି। ଆଉ ମୁଁ ବି କିଛି କିଛି ଜାଣିଥିଲି ଆଉ ଯା ହଉ ତମେ ଆଉ ଟିକେ ମନେ ପକେଇଦେଲ ପିଲାଙ୍କୁ ମୁ ଦୂରେଇକି ରଖିବି ଆଉ। ସେଇଭଳିଆ ଜିନିଷ ରୁ ଆଉ ଯୋଉଟା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ନୁହଁ କ୍ଷତିକାରକ ଏ ଭଳିଆ ଜିନିଷରୁୁ ତାଙ୍କୁ ଦୂରେଇକି ରଖିବେ ଆଉ।
ଓଉହୋ ତାହେଲେ ସେଇ ଯୋଗୁ ମୁଁ ଫୋନ କରିଥିଲି ଆଉ ମୁଁ କହିଲି ଜଣେଇଦବ ହ ଆଉ ଏମିତି ପିଲାଙ୍କୁ ଆଉ ଦବନି ଆଉ।
କଅଁ କହିଲ?
ମୁଁ କହିଲି ସେଇ ଯଉ ଲଗେଇଥିଲି ମୁଁ କହିଲି କହିଦବା ଛୁଆଙ୍କୁ ଆଉ ସେ ଦେବନି ଆଉ ମାଂସ ଦରକାରୀ ଆଉ।
ହଉ।
ଛୁଆଙ୍କ ପ୍ରତି ହଉ ହଉ ରଖୁଛି।
ହୁଁ।